ହାଲୋ।
ଆଜ୍ଞା ମ୍ୟାମ୍ ନମସ୍କାର ନମସ୍କାର।
ଆଉ କଣ ହଁ ଭଲ ଅଛି ଆପଣ?
ହଁ ଦେହଟା ଟିକେ ଭଲ ରହୁନି ଆଉ ଯେହେତୁ ଡାଇବେଟିସ୍ ଦେହ ଟିକେ ଭଲ ରହୁନି ଆଉ।
ଆଚ୍ଛା ଆଛା ଡାଇବେଟିସ୍ ମାନେତ ଜଗିବା କଥା।
ଆଜ୍ଞା।
ମିଠା ଖାଇବନି ଇଏ ଖାଇବନି ସେ ଖାଇବନି ବହୁତ୍ ସାରା ବାର
ଆଜ୍ଞା ଆଜ୍ଞା।
ଆଉ ଖାଇସାରିଲେଣି?
ନାଇଁ ଖାଇନି।
ଆଚ୍ଛା କେବେ କଁ ଖାଇବେ କଁ ଖାଇବେ?
ଏବେ ଭାତ ଖାଇବି ସକାଳେ ରୁଟି ଡ଼ାଲମା ଖାଇଥିଲି ଏବେତ ଭାତ ତ ଖାଇବି ଆଉ ସାଢେ ଗୋଟେରୁ ଦିଟା ଭିତରେ ଆଉ।
ଆଚ୍ଛା ଆଚ୍ଛା।
ଆପଣ ଖାଇ ସାରିଲେଣି?
ନା ମୁଁ ଏବେ ଖାଉଚି।
ଆଜ୍ଞା ଆଜ୍ଞା ଆଉ ଘରେ ସବୁ କିଏ ଅଛନ୍ତି?
ଘରେ ମମି ଡାଡି ମୁଁଆଉ।
ଆଜ୍ଞା।
ଆଉ କଣ କୁହନ୍ତୁ?
ଆଉ ଆପଣଙ୍କର ଯୌଥ ପରିବାର ବିଷୟରେ କଣ ଧାରଣା? ମାନେ ଯୌଥ ପରିବାର ଆପଣଙ୍କୁ ଭଲ ଲାଗେ ନା ନାଇଁ ଆମର ଏମତି ଆ ପରିବାର ଭଲ ଲାଗେ।
ହୁଁ ଆକ୍ଚୁଲି ମୁତ ଏଇ ମୁଁତ ସେ ଆମରତ ତିନି ଜଣରେ ହେଇଯାଉ ମୁଁ କେବେ ସେଇ ଜଏଣ୍ଟ ଫ୍ୟାମିଲିରେ ରହିନି।
ଆଜ୍ଞା।
କିନ୍ତୁ ବୁ ମୁଁ ଯେତେବେଳେ ଅଜା ଘର ଏକାକୁ ଯାଏ ସେଇଟା ବହୁତ ଭଲ ଲାଗେ। ସେ ସବୁ ମିଶିକି ଥାଆନ୍ତି।
ଆଜ୍ଞା।
ଆପଣଙ୍କୁ କୋଉଟା ଭ ଲାଗେ?
ମତେ ଯୌଥ ପରିବାର ହିଁ ଭଲ ଲାଗେ କାରଣ ମୁଁ ସେଇ ଅନୁସାରେ ଚଳି ଆସିଚି ଯୌଥ ପରିବାରରେ ଦେଖନ୍ତୁ ଆମର କୌଣ କି କାମ କାର୍ଯ୍ୟ ହେଲେ କି ଦେହ ଖରାପ ହେଲେ ଏକୁଟିଆ ହିଁ ସବୁ କରିବାକୁ ପଡେ। କିନ୍ତୁ ଯୌଥ ପରିବାରରେ କଣ ମିଶିକି ରହିଲେ। ଆଜି ମୋର ଦେହ ଖରାପ ଅଛି ସେ ନ କରି ପାରିଲେ ସେ ହିଁ କରିପାରିବ। ବୁଝିପାରିଲେ, ମାନେ ଏକ ମୋଟରେ ମାନେ ଦେଖନ୍ତୁ କିଛି ଜଣ ମିଶିଲେ ଆମେ ଗୋଟେ ନଡା ଗୋଛାଟେ ହଉ କି କଳେଇଟେ ହଉ ଯାହା ବି ହଉ ଆମେ କଣ କରୁଚେ ମାନେ ଜଣେ ଟେକିପାରି ବେନି କିନ୍ତୁ ଚାରିଟା ହାତ ଲାଗିଲେ ଚାରି ଜଣ ମିଶିଲେ ହେଟା ଟେକି ହବନା ନାଇଁ।
ହୁଁ। ଆଉ ସେଠି ସବୁ ମାନେ କଣ ଟାଇମ ଟା ବି କେତେବେଳେ ସମୟ ଟା ପଳାଏ ଜଣା ହେ ପଡେନି।
ଆଜ୍ଞା ଆଜ୍ଞା।
ଏଠି କଣ ବୋରିଂ ପୁରା।
ଆଜ୍ଞା ଆଉ ଯୌଥ ପରିବାରରେ ଅଯଥା ଖର୍ଚ୍ଚ କା ପାଇଁ ବି ସମ୍ପୂର୍ଣ୍ଣ ସୁଯୋଗ ରହିଥାଏ।
ମାନେ
ଆ ଯୌଥ ପରିବାରରେ କଣ କି ମାନେ ଅଯଥା ଖର୍ଚ୍ଚ ତମେ ହେଇପାରିବ କାରଣ ସବୁ ତ ବାଣ୍ଟି ହେଇଯିବ ନା। ଦେଖନ୍ତୁ ଆମର ଅଧିକ ଇନକମ ହେଲେ କଣ ହବ ମାନେ ଲୋକ କମ ଦିଏ। ତେଣୁକରି ଆମେ କେମିତି ଖର୍ଚ୍ଚ କରିବା। କିନ୍ତୁ ଯୌଥ ପରିବାରରେ କଣ ହବ ସେଇଟା ତ ନିହା ତି ବାଣ୍ଟି ହେଇଯିବ ନା ବୁଝିପାରିଲେ।
ହଁ।
ବହୁତ ଲୋକ ପାଇଁ ଏକାଠି ଖାଦ୍ୟ ବନେଇଆକୁ ହବ ସେଥିପାଇଁ ଟାଇମ ଦରକାର ବୁଝିପାରିଲେ।
ହଁ।
ଆଉ ସବୁ ଯେ କୌଣସି କାମ ଗୋଟେ ଆସିବ ନିହାତି ଗୋଟେ ମନେକର ଫ୍ୟାମିଲି କି ଗୋଟେ ମେମ୍ବର ଟେ କି କୁଣିଆ ମୈତ୍ର ଆସିଲେ ଯେହେତୁ ଯୌଥ ପରିବାର ବାରମ୍ବାର ତ କୁଡିଆ ଆସିବେ ନା।
ହୁଁ ସମସ୍ତଙ୍କ ଘରୁ ରେ କୁଣିଆ ଆସିବେ।
ଆସିବେ, ତେଣୁକରି ଟାଇମ ଟା କେତେ ଳେ ଯିବ ଆମେ ବି ଜାଣିପାରେନି।
ହୁଁ ହଁ।
ପରସ୍ପର ପ୍ରତି ସହଯୋଗ ସହାନୁଭୂତି।
ହୁଁ ଭଲ ପାଇବା ସ୍ନେହ ଶ୍ରଦ୍ଧା ବି ଥାଏ।
ଆଜ୍ଞା ଆଜ୍ଞା।
ଏ ଏଠି କଣ ଗୋଟେ ଭାଇ ଭଉଣୀ ଇଏ ସିଏ।
ଆଜ୍ଞା କିନ୍ତୁ ଏବେକା ଜେନେରେସନରେ ତ ପ୍ରାୟ ଆଉ କେହି ଏକାଠି ରହିବାକୁ ଇଚ୍ଛା କରୁନାହାନ୍ତି। ସମସ୍ତଙ୍କର ମତଭେଦ ରହିଛି, ସମସ୍ତେ କହୁଛନ୍ତି ମୁଁ ଏକୁଟିଆ ରହିବି ଏକୁଟିଆ ଖାଇବି କିନ୍ତୁ ସେଇଟା ଆଉ ପିଲାମାନେ ବି ଦେଖନ୍ତୁ ଆପଣ ପିଲାମାନେ ବି ଜାଣି ପାରୁନାହାଁନ୍ତି ମାନେ ଏ ସ୍ନେହ ସମ୍ପର୍କ ମାନେ କଣ ଆଜିକାଲି। ଖାଲି ମୋବାଇଲ ଦେଖିଲେ ଟିଭି ଦେଖିଲେ ତାଙ୍କର କାମ ହେଲା। ଆଉ ସାଙ୍ଗସାଥିରେ ବୁଲିଲେ କିନ୍ତୁ ମାଆ ବାପାଙ୍କ ସ୍ନେହ କି ଜେଜେମା, ଜେଜେବାପା ଆଈ, ଅଜା ଏଇଟା କଣ ସବୁ ଯୌଥ ପରିବାରରେ ଦେଖିବାକୁ ମିଳେ ଏକକ ପରିବାରରେ ହେଲେ କଣ ସ୍ୱାମୀ ସ୍ତ୍ରୀ ରହିଲେ ବାପ ମା ପିଲା। ସେ କେତେଳେ ସ୍ନେହ ସମ୍ପର୍କ ପାଇବେ। କୁହନ୍ତୁ ପିଲା ତ ସ୍କୁଲ ଗଲା ଆସିଲା ବାପା ମା ଘରେ ନଥିବେ ଡୁଟିରେ ଯାଇଥିବେ।
ହଁ।
ତେଣୁ ପିଲା କଣ ପାଇଲା କଣ ଶିଖିଲା କୁହନ୍ତୁ?
କିଛି ଶିଖିବନି ସେ ଏମିତି କଣ ସେ କେତେ କଣ ସଂସ୍କାର ଏକା ସବୁ ଶିଖିବ।
ଆଜ୍ଞା କାହିଁ ନା ଜେଜେମା ଜେଜେବାପା ଥିଲେ କଣ ସେମାନେ କିଛିଟା ହେଲେ ବି ଶିଖେଇବେ ତାଙ୍କର ସଂସ୍କାର ତାଙ୍କର ଦେଖନ୍ତୁ ରାମାୟଣ ମହାଭାରତ କହିଲେ ଏବେକା ଜେନେରେସନରେ କୌଣସି ପିଲା ବି କହିିପାରିବେନି ମହାଭାରତ ର ଚଇତା କିଏ ବି ସେମାନେ କହିପାରିବେନି ଆମେ ଯେତିକି ଜାଣିଛୁ କାହିଁକି ମୋ ଜେଜେମା ଜେଜେ ବାପା ତଖ ମୁଁ
ବଡ ହେଇଥିଲି ମୋ ବାପା ମା ମାନେ ବି ସେମାନେ ବି ଜାଣନ୍ତି। କିନ୍ତୁ ଏବେ କାହିଁକି ଆମ ଝିଅ ମାନଙ୍କୁ ପଚାରିଲେ ସେମାନେ ବି କହିପାରିବେନି।
ନା ସେମାନେ ସେଠି କଣ ରହିଲେ ସେମାନେ ବି ତ ସବୁ ପୁରାଣା ଏକା ପଢା ପଢି କରିବେ ମାନେ ବି ଶୁଣିବେ ଜାଣିବେ ସବୁ କରିବେ କିନ୍ତୁ ଆଜିକାଲି ସେମିତି କି କିଛି ବି ହଉ ହି ନାହିଁ ଏଠି ତ କାହାକୁ ଟାଇମ ବି ମିଳୁନି ଆଉ। ତାହା ସହ କଥା ହେବା ପାଇଁ ଆଉ।
ଆଜ୍ଞା।
ହଁ ସେମାନେ ଜାଣିବେ କେମତି।
ଆଜ୍ଞା ଗୋଟେ ଶିଶୁର ଲାଳନ ପାଳନ କଲା ଆସିକି ଯୌଥ ପରିବାରରେ ଆମକୁ ବହୁତ ସହାୟତା ମିଳେ
ହଁ।
କାହିଁକି ନା ଘରେ ଜେଜେ ମା ଜେଜେ ବାପା ତା ଖୁଡି ଏମିତି ସମସ୍ତେ ଥାଆନ୍ତି ତେଣୁକରି ସେମାନେ ତାଙ୍କୁ ଲାଳନ ପାଳନ କରିବା ପାଇଁ ଆମକୁ ବହୁତବ ସୁବିଧାଟା ହୁଏ ଯୌଥ ପରିବାରରେ।
ହୁଁ।
କାରଣ ମୁଁ ସେଇ ଫ୍ୟାସିଲିଟି ପାଇଛି ମୋ ଶାଶୁ ଘରେ ମୋର ସବୁ ମୋର ଯୋଡେ ଝିଅ ସେ ଯୋଡ ଝିଅ ମୁଁ ମୋ ଶା ସବୁ କାମ କରନ୍ତି ତେଲ ଲଗାଇବା ଠାରୁ ଗାଧୋଇବା ଠାରୁ ଖୁଆଇବା ଠାରୁ ଧରିବା ଠାରୁ
ହଁ।
ଓ ମାନେ ସବୁ କାମ କରିଦିଅନ୍ତୁ।
ହଁ ହଁ। ନା ନା ମୁଁ କହିଲି ଭଲ।
ଆଜ୍ଞା କିନ୍ତୁ ଏବେକା ଜେନେରେସନରେ କେହି ଶାଶୁ ଶଶୁରଙ୍କ ପାଖରେ ରହିବା ପାଇଁ
ଏଇ ଆଜିକାଲି କେହି କାହା ପାଖକୁ ଚାହୁଁ ହିଁ ନାହାନ୍ତି ରଖିବାକୁ।
ସେ କହୁଛନ୍ତି ଆମେ ଏକୁଟିଆ ରହିବୁ ଆମର ନିଜ ଛୁଆ ରହିବେ ଯୋଉ ଏଇଟା ହିଁ ଯୋଉ ଭାବନା ତାଙ୍କ ଛୁଆ ଯେତେବେଳେ ବଡ ହବ ସେ କଣ କରିବେ
ସେ ବି ସେଇଆ କରିବ।
କାରଣ ସିଏ ତ ଜେଜେମା ଜେଜେ ବାପାକୁ ଦେଖିିନଥିବେ ନା। ସିଏ ତାଙ୍କର ଯେତେବେଳେ ଛୁଆ ହବ ସିଏ କାଇଁ ଜେଜେମା ଜେଜେ ବାପାଙ୍କୁ ଦେଖିବେ ବୋଲି ଆଶା କରିବେ।
ହଁ।
ଆପଣ ନିଜେ ଚିନ୍ତା କରନ୍ତୁ ଯୌଥ ପରିବାର ଭଲ ନା ଏକକ ପରିବାର ଭଲ?
ହୁଁ ନା ନା ଏଟାହିଁ ଭଲ ଜଏଣ୍ଟ ଫ୍ୟାମିଲି।
ଆଉ ଆପଣଙ୍କ ଆଡେ କୁଆଡେ ପିକନିକ ସ୍ପଟ କଣ ଅଛି କୁହନ୍ତୁ?
କଣ କହିଲେ?
ଆପଣଙ୍କ ଆଡ଼େ ପିକନିକ ସ୍ପଟ୍ କଣ ଅଛି?
ଏଠି ହଉଛି ଅମ କଟକ ଚଣ୍ଡୀ ମନ୍ଦିର ଅଛି। ନରାଜ ଅଛି ବାରବାଡିୀ ଷ୍ଟାଡିୟମ ଆଉ ବାଙ୍କି ଟା ସେ ଅଂଶୁପା ଚର୍ଚିକା ଏମିତି ସବୁ ଅଛି। ଆପଣଙ୍କ ସେପଟେ?
ଆପଣ ଆମ ପଟେ ଅଛି କୁଣ୍ଡିଆ ପଡ଼ା ଗୋଟେ ଅଛି ବରୁଣେଇ ମା ବରୁଣେଇ ପୀଠ ଖୋର୍ଦ୍ଧା। ସେଠି ବି ବରୁଣେଇ ପିଠ ଅଛି ଏମିତି ଅ
ଆମେ ଯାଇଥିଲ ସ୍କୁଲ ପିକନିକରେ ବରୁଣେଇ।
ହଁ ଗୋଟେ ଏପଟେ ବାଘୁଆପା୍ଲି ଗୋଟେ ସ୍ପଟ। ଆଜ୍ଞା ହଁ ବାଘମାରି ଅଟ ଉଷ୍ମ ପ୍ରସବଣ ଅଛି। ଆଉ ଏମତି ଆମକୁ ଦେଖିଛନ୍ତି ସାର। ଆପଣ କେ ଆସିଛନ୍ତି ଆମ ପଟୁ ବୁଲିବା ପାଇଁ?
ହଁ ଆମେ ସ୍କୁଲ ଟାଇମରେ ପିକନିକରେ ଯାଇଥିଲୁ ଅଟ୍ରି ବରୁଣେଇ ଚା
ଆଜ୍ଞା। ଆଉ ଉଁ କଟକରେ କଟକ ଚଣ୍ଡୀ ହିଁ ଆମର ଠାକୁରାଣୀ ପ୍ରସିଦ୍ଧ ନାଇଁ?
ହଁ।
କେତେଥର ବୁଲିବା ପାଇଁ ଯାଇଛନ୍ତି?
ଆମେ ତ ପ୍ରାୟ ମାସକୁ ଥରେ ଦିଇଥର ପଳାଉ।
ଆ ପୁରୀ କେତେ ଥର ଯାଇଛନ୍ତି?
ପୁରୀ ସେଇ ବର୍ଷକୁ ଥରେ ଏମତି ହୁଏ।
ଯିବା ପାଇଁ ଇଚ୍ଛା ହୁଏନି ପୁରୀ?
ଯିବା ପାଇଁ ତ ଇଚ୍ଛା ହୁଏ।
ଆଜ୍ଞା।
ଆପଣ କେତ ଥର ଯାଇଛନ୍ତି?
ହଁ ମୁଁ ଛଅ ସାତ ଥର ପୁରୀ ଇ ଯାଇସାରିଛି। ହଁ ହଁ ଆମେ ଯାଉ ଆମେ ତ କୁଆଡେ ଯାଇପାରୁନା ଆମେ ପୁରୀ ହିଁ ବେଶୀ ଯାଉ। କାରଣ ଆମର ଫାମିଲି ସମସ୍ତଙ୍କୁ ନେଇକି ଯିବାକୁ ପଡେ ସବୁଆଡେ ଯିବା ପାଇଁ ଟାଇମ ଦରକାର ସବୁ ପିଲାଙ୍କର ପୁଣି ଛୁଟି ହବା ଦରକାର ତେଣୁକରି ଆମକୁ ଯେତ ଜେତେବେଳେ କି ମିଳେ ଆମେ ଫାମିଲି ନେଇକି ପୁରି ଯାଉ।
ଓ ହୋ।
ଏବେ ତ ରଥ ପାଇଁ ପୁରା ଭିଡ।
ହଁ ପୁରୀରେ ତ ରଥ ପାଇଁ ଭିଡ଼ ରହିବ। ବ ଏମିତିରେ ବି ତମେ- ଯେତେ ଥର ବି ପୁରୀ ଯାଅ। ହଁ ମାନେ ମୁଁ ଦେଖୁଛି ଓଡିଶାରେ ପୁରୀ ପୁରୀଠୁ ଭିଡ ଆଉ କୋଉଠି ନାହିଁ। କାଳିଆ ଠାକୁର ଦେଖିବା ପାଇଁ ମାନେ- ରାତିରେ ଯାଅ ଦିନରେ ଯାଅ ସ ଭୋରରୁ ଯାଅ। ମାନେ ଯେତିକି ଥର ମୁଁ ଯାଇ ସାରିଛି ସେଠି ବହୁତ ଭିଡ ରହେ ଆଉ - ଥରେ ମୁଁ ଜଗନ୍ନାଥଙ୍କୁ ଭଲସେ ଦେଖିପାରିଲିନି ମୁଁ। ଆଗରେ ମାନେ ସବୁ ଲୋକ ଗୁଡାକ ସବୁ ରହିକି ମତେ ମାନେ। ମୋ ପୁଅ ଚାପି ହେଇଗଲା। ପୁଣି ଜଗନ୍ନାଥଙ୍କୁ ସେଇଠି ମୁଁ ଡାକିଲି। କହିଲି- ମହାପ୍ରଭୁ ଜଗନ୍ନାଥ ଆଉ ମୁଁ ତ ଆପଣଙ୍କୁ ଦେଖିପାରିଲିନି। ଆଉ ସତରେ ଯଦି କାଳିଆ ଠାକୁର ଅଛୁ। ମୁଁ ଆଉ ଥରେ ଯିବି ଦେଖା କରିବି। କିନ୍ତୁ ଦ୍ୱଵିତୀୟ ଥର ଗଲି ଯୋଉ- ପୁରା ଭଲସେ ଦେଖିକି ଆସିଲି।
ଓ ହଁ
ପରେ ଆପଣଙ୍କର କଣ ମତା ମତ କୁହନ୍ତୁ। କହିଲି ଜଗନ୍ନାଥ ପୁରୀ ଆପଣଙ୍କୁ ତ ବର୍ଷକୁ ଥରେ ଆସ।
ବର୍ଷକୁ ହିଁ ଥରେ ହିଁ। ବର୍ଷକୁ ଥରେ ଯାଉ ସେଇ ପୁଣି ହଉଛି ଯୋଉ ଭିଡ। ବହୁତ ଭିଡ ଥାଏ କିନ୍ତୁ ବହୁତ ବଢିଆ ଲାଗେ।
ଆମର ତ ମହାପ୍ରଭୁ ଜଗନ୍ନାଥ ଜଗତରନାଥ କିନ୍ତୁ ଦେଖନ୍ତୁ ମାନେ-
ହଁ।
ବହୁତ ମାନେ ଯେତେକ ଠାକୁର ଅଛନ୍ତି କିନ୍ତୁ କାଳିଆ ଠାକୁରକୁ ବେଶୀ ଆସନ୍ତି। ବହୁତ ଆଡୁ ଲୋକ ଆସନ୍ତି ଦେଖନ୍ତୁ।
ହଁ ହୁଁ।
ଅଲଗା ମନ୍ଦିର ସବୁ ଯାଆନ୍ତି କିନ୍ତୁ ଜଗନ୍ନାଥ ମନ୍ଦିର ହିଁ ବେଶୀ ଯାଆନ୍ତି।
ହଁ ହଁ। ବେଶୀ କିନ୍ତୁ ବେଙ୍ଗଲୀ ମାନେ ଆସନ୍ତି।
ଆଜ୍ଞା। ବାହାର ବାହାର ଲୋକ ବେଶୀ ଆସୁଛନ୍ତି ପୁରିକି ଆଉ।
ହଁ।
ଆଉ। ଆପଣଙ୍କର ଜା ଜାଗା ଆଡେ ଶୁଣିଆ - ଏ ବହୁତ ଥର ଯିବା ପାଇଁ ଇଚ୍ଛା ହେଲାଣି। କଟକ ଚଣ୍ଡୀ ମୁଁ ଗୋଟିଏ ଥର ଯାଇଛି ପୁଣି ଅନ ମ୍ୟାରେଡ ବେଳେ। ଆଉ ଆଉ ଯାଇପାରିନି। ଆଉ ବାଙ୍କି ଚର୍ଚ୍ଚିକା କିନ୍ତୁ ତିନି ଥର ଯାଇଛି। କିନ୍ତୁ କଟକ ଚଣ୍ଡୀ ମୁଁ ଯାଇପାରିନି।
ନା ମୁଁ କେବେ ଚର୍ଚିକା କେବେ ଯାଇନି କିନ୍ତୁ ବହୁତ ଦୂର ହେଇଯାଏ ଆଉ ଟାଇମ ବି ମିଳେନି ସେଥିପାଇଁ ଚର୍ଚିକା କେବେ ମୁଁ ଯାଇପାରୁନି।
ଆଜ୍ଞା ଠିକ ଅଛି। ଆଜ୍ଞା ରଖୁଛି ନମସ୍କାର ଆପ୍ ଆପଣଙ୍କ ସାଙ୍ଗେ କଥା ହେଇକି ମୋତେ ବହୁତ ଭଲ ଲାଗିଲା।
ହଁ ମୁଁ ଆପଣଙ୍କୁ କଲ୍ କରିପାରିବି?